ଆଜ୍ଞା ଆଜ୍ଞା ଶୁଣାଯାଉଛି।
ଆଜ୍ଞା ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
ଏଇ ଶୋଇଥିଲି ଆଉ, ଗୋଟେ ବର୍ଷା ତ ପକଉଛି ତ ସାଙ୍ଗ ଘରେ ମୁଁ ଫସି ଯାଇଥିଲି।
ଆଜ୍ଞା ଆଜ୍ଞା ଆଜ୍ଞା ଆଛା ସାଙ୍ଗ ଘରୁ କୁ ଯାଇଥିଲେ।
ଆଜ୍ଞା ବୁଲାବୁଲି ଯୋଉ କରିଥିଲି ବା, ତ ବୁଲାବୁଲି କରିକି ଆସି ସାଙ୍ଗ ଘରେ ଥିଲୁ। ବର୍ଷା ଟା ପକେଇଲା ଯେହେତୁ ଫସି ଯାଇଛି ଆଉ
ଆଚ୍ଛା ଘରକୁ ଆଉ ଫେରି ନାହାନ୍ତି।
ନାଇଁ ଘରକୁ ଆଉ ଫେରିନି, ଯିବା ଆଉ କେତଟା ବାଜିଲାଣି? ଅ ଟାଇମ ତ ହେଇଗଲାଣି ନଅଟା ଚାରି ଯିବା ଘରକୁ ଏବେ ଆଉ
ଆଚ୍ଛା ହଁ ଶୁଣା ବିି ଯାଉଛି ଯେ ବହୁତ ଜୋରେ ବର୍ଷା ହଉଛି ବୋଲି।
ଆଜ୍ଞା ଆଜ୍ଞା ଶୁଣା ତ ଯାଉଥିବ ଆଉ
ଆଉ ଆପଣ କଣ ଖାଇଲେ? କହୁଥିଲେ ତ, ଗରମା ଗରମ କଣ ଖାଇବାକୁ ଇଚ୍ଛା ହଉଥିଲା ବୋଲି କଣ ଖାଇଲେ?
ନାଇଁ ଗରମା ଗରମ କିଛି ଖାଇଲୁନି ବର୍ଷା ପକେଇଲା ତ ଦୌଡିକି ପଳେଇଆଇଲୁ। ତ ଘରେ ମାଗି ଆଉ କୋକ୍ ଆଣିକି ପିଇଦେଲୁ ସେତିକି।
ଆଛା ଆଚ୍ଛା ଆଚ୍ଛା ଆପଣଙ୍କୁ କଣ ମ୍ୟାଗି ଖାଇବାକୁ ଭଲ ଲାଗେ?
ହଁ ସେମତି ଅଳ୍ପ ଅଳ୍ପ ଖାଏ ସବୁଦିନ ଖାଏନି। ସେମିତି ସେମାନେ ସେ ତିଆରି କଲେ ସେ ମୁଁ ଖାଇଦିଏ ଆଉ ଯିଏ ମତେ ମୋ ପାଟି କେ ବନେଇକି ଦେବ ମୁଁ ଖାଏ ନିଜେ କରିକି ଖାଏନି।
ଆଛା। ଆଛା ଆଉ ଆପଣଙ୍କ ସାଙ୍ଗ କଣ କହୁଥିଲେ? ମୁଁ ଟିକେ ପଛରେ ଶୁଣିଲି ଯେ କିନ୍ତୁ କିଛି ମାଇଣ୍ଡ କରିନି। ହେଲେ ବି ପଚାରୁଛି ଆପଣଙ୍କ ସାଙ୍ଗ କଣ କହୁଥିଲେ?
କୋଉ କଥା ନ
କଥା ହେଲା ବେଳେ।
ନାଇଁ ସେ ସେମିତି ସେପଟେ କଥା ହଉଥିବ। ମୁଁ ଆଉ ଜାଣିନି ମୁଁ ତ ଶୁଣିନି ଠିକରେ। ସେ ଏମିତି ପଚାରିଥିବ କାହା ସହିତ କଥା ହଉଚୁ କି ଇଏ ସିଏ ଏଇ କଥା ହିଁ କହୁଥିଲା ଆଉ ନହେଲେ କିଛି କହୁନଥିଲା?
ଆଚ୍ଛା। ମୁଁ ବି ଏତେ ଭଲସେ ଶୁଣିନି ହେଲେ ମୁଁ ଭାବିଲି କି ଆପଣଙ୍କ ସାଙ୍ଗ ବୋଧେ ପଚାରୁ ଥିଲେ କିଛି।
ହଁ ସିଏ ପଚାରୁଥିବ କାହା ସହ କଥା ହଉଛି ସ ସେଇ କଥା ହି ପଚାରୁଥିବ ଆଉ କଣ ପଚାରୁଛୁ?
ଆଚ୍ଛା ଆଚ୍ଛା। ଆପଣଙ୍କ ସାଙ୍ଗ ତାହେଲେ ସବୁ ଆପଣଙ୍କର ଡାଟା ନଉଛନ୍ତି ବୁଝାବୁଝି କରୁଛନ୍ତି ବୋଧେ।
ଏମାନେ ତିନି ଚାରି ଜଣ ଆମେ ଥିଲୁ ତ ସେ ପଚାରୁଥିଲା କା ସହିତ କଣ କରିଚୁ ଏଇ ଅଥା ସେଇ କଥା ପଚାରୁଥୁଲା ଆଉ। ମାନେ ଆ ସେମାନେ ବି ସବୁ ସେଇଆ କରଛନ୍ତି ତ, ସେମାନେ ପଚାରୁଛନ୍ତି ଆଉ। ସମସ୍ତେ ଜାଣିବାକୁ ଇଚ୍ଛୁକ ସମସ୍ତେ।
ଆଚ୍ଛା ଆଚ୍ଛା ଆଚ୍ଛା ଆପଣଙ୍କ ସାଙ୍ଗମାନେ ଯେଦି ଆପଣଙ୍କ ସାଙ୍ଗମାନେ ଯେଦି ଫ୍ରି ଅଛନ୍ତି, ତାହେଲେ ଦେଲେ ଟିକେ ଆମେ ବି ତାଙ୍କ ସାଙ୍ଗରେ
ହଁ ନିହାତି ନିହାତି ନିହାତି, ମୁଁ ନମ୍ବର୍ ଦେଇଦେବି ସେମାନେ ତ ଫ୍ରି ହିଁ ଫ୍ରି। ମୁଁ ନମ୍ୱର୍ ଦେଇଦେବି ଆଜ୍ଞା।
ଆଚ୍ଛା ହଉ ତାହଲେ। ଆଉ ଆଜି ରାତିରେ କଣ ଖାଇବାକୁ ଭାବୁଛନ୍ତି? ଆଚ୍ଛା ଆଚ୍ଛା ଠିକ୍ ଅଛି ଆପଣ ଦେଇଦେବେ ମୁଁ କଥା ହେଇଯିବି।
ଆଜି ରାତିରେ ଦେଖିବା କଁଟେ ଖା ଇଆ ମୁଁ ଏତେ ପ୍ଲାନ୍ ତ କିଛି ହେଇନି ଘରେ ଯାହା ହେଇଥିବ ଖାଇଦବା ଆଉ। ତାଗି ଖାଇକି ତୋ ପେଟ ଟିକେ ଫୁଲ ଅଛି ଏବେ।
ଆଚ୍ଛା ରାତିରେ ପୁଣି ଯଦି ଭୋ କ ଲାଗିବ ତାହେଲେ ପୁଣି କଣ କରିବେ ଟିକେ ଖାଇଦବା କଥା ଆଉ।
ଆଜ୍ଞା, ଆଜ୍ଞା, ସେଇଟା ଅଲଗା କଥା ଆଉ। ଆମର ଗୋଟେ ପ୍ଲାନ୍ ଟେ ହେଇଛି କି କାଲି ଭୋଜିଟେ ଆମର ହବ।
ଆଚ୍ଛା ଭୋଜିଟେ ହବ, ଆପଣ ମତେ ଇନଭାଇଟ୍ କରିବେ ନା ନାଇଁ?
ଆଜ୍ଞା ନିହାତି ନିହାତି ଆପଣଙ୍କୁ ତ ମୁଁ ଇନଭାଇଟ୍ କରିବି ବୋଲି ଜଷ୍ଟ୍ ଫୋନ୍ ଟା କରିଥିଲି।
ଆଚ୍ଛା ତାହେଲେ ଆପଣ ମୋ କଥା ଭାବୁଛନ୍ତି। ଆଚ୍ଛା ମୋ କଥା ଭାବୁଛନ୍ତି ଶୁଣିକି ମ ଆଚ୍ଛା ଆଚ୍ଛା ଅ ଠିକ୍ ଅଛି କିଛି କଥା ନାଇଁ।
ଆଜ୍ଞା ଆଜ୍ଞା ସେ ଭୋଜି ଗୋଟେ ହବ ତ ସେଇଠି ଆମେ ଏଠି ଚିକେନ୍ ତରକାରୀଟେ କରୁଚୁ। ଆଉ ଭାତ ସାଲୁଟ୍ ଏତିକି ଆଉ।
ଆଚ୍ଛା ଭଲ ବର୍ଷା ପାଗକୁ ବଢ଼ିଆ ଖାଇବା ବି ହୋଉଛି।
ଆଜ୍ଞା ଆଜ୍ଞା। ତିଆରି କରଚୁ କାଲି ଆମର ତ ରୋଷେଇଆ ଅଛନ୍ତି ଜଣେ। ଉଁ ପିଲାଟେ ସିଏ ତାର ରୋଷେଇ ବଷେଇ ସବୁ କରିଦବ। ଆମେ ଖାଲି ଯାଇଁ ଖାଇକି ଆସିବା କଥା। ଆଜ୍ଞା ମୁଁ ତ ଚିକେନ୍ ଖାଏନି ମୁଁ ଭେଜ୍ ପିଲାଟା।
ଆଚ୍ଛା ଆପଣ କଣ ଖାଇବେ ତାହେଲେ ଆପଣଙ୍କୁ ପନିର୍ ଆଉ ମସରୁମ୍ ଭିତରେ କଣ କିଛି ପସନ୍ଦ?
ହୁଁ।
ଆଚ୍ଛା ଆପଣ ନନଭେଜ୍ ଖାଆନ୍ତିନି କିନ୍ତୁ ଅଣ୍ଡା ଖାଆନ୍ତି ଅଣ୍ଡା ତାହେଲେ ଗୋଟେ ଫଳ।
ଅଣ୍ଡା ଗୋଟେ କା ଫଳ ମୁଁ ଶୁଣିଥିଲି ତ ଫ ଅଣ୍ଡା ଖାଇଦୋଉଛି।
ଆଚ୍ଛା ଆପଣ ଠିକ୍ ଶୁଣିଥିଲେ ଅଣ୍ଡା ଗୋଟେ ଫଳ କିଛି କଥା ନାହିଁ ଖା ସେଥିରେ ବହୁତ ସେଥିରେ ବହୁତ ଭିଟାମନ୍। କ୍ୟାଲସିୟମ୍ ସବୁ ଭର୍ତ୍ତି ହେଇକି ଅଛି।
ଆଉ କିଛି ପୋଟିନ୍ ନ ମିଳିଲେ ଥଣ୍ଡା ଖାଇବାକୁ ପଡୁଛି।
ଆଚ୍ଛା।
ଆଜ୍ଞା ଆଉ କିଛି ମିଳିଲେ ତ ପୋଟିନ୍ ମାନେ ଅଣ୍ଡା ଖାଇବା ବନ୍ଦ କରିଦିଅନ୍ତି। ଆଉ କିଛି ମିଳୁନି ଯୋହେତୁ ତ ଅଣ୍ଡା ଖାଇଦୋଉଚି ଆଉ।
ଯଦି ମୁଁ ଆପଣଙ୍କ ସାଙ୍ଗ ସହିତ କଥା ହେଇପାରନ୍ତି ତାହେଲେ ମୁଁ ତାଙ୍କୁ କହିଦିଅନ୍ତି କି ଆ ଆପଣଙ୍କୁ ସନ୍ତୁଳା ବୋହୁତ ପସନ୍ଦ ତ ସେ ସନ୍ତୁଳା ଟିକେ ବନେଇ ଦେଇଥାନ୍ତେ ମଁ। ଆପଣଙ୍କୁ ଏ ଖାଇଥାନ୍ତେ।
ସନ୍ତୁଳା ଜମା ଭଲ ଲାଗେନି ନା ସେଇଥିପାଇଁ ତ ଅଣ୍ଡା ଖାଉଛି ହୁଁ। ବ ବୁଝିପାରୁନାହାନ୍ତି?
ନାଇଁ। ନାଇଁ ନାଇଁ ଆପଣ କହୁଥିଲେ ଭଲ ଲାଗୁନି କିନ୍ତୁ ଭଲ ଖାଇବାରେ ଭ ଭଲ ଖରାପ କିଛି ନାହିଁ ସନ୍ତୁଳା ଖାଇପାରିବେ।
ଠିକ ଅଛି ଆପଣଙ୍କ କଥା ମାନିବା। ଏ ସନ୍ତୁଳା ଜରେ ହେଲେ ଖାଇଦବା ଆଉ।
ଆଚ୍ଛା ନାଇଁ ମୁଁ ଆଉ କେ ବି ଖାଇବା କଥା କହୁନଥିଲି ମୁଁ କାଲି ଯେହେତୁ ଭୋଜିଟେ ହଉଛି। ସେମାନେ ତାଙ୍କର ଚିକେନ ପସନ୍ଦ କରିଛନ୍ତି ବୋଲି ଚିକେନ ଖାଉଛନ୍ତି ଆପଣ ଅଣ୍ଡା ଜାଗାରେ ସନ୍ତୁଳା ଅଣ୍ଟା ଅଣ୍ଡା ଜାଗାରେ ସନ୍ତୁଳା ଖାଉନାହାନ୍ତି ଯେହେୁ ଆପଣ ମତେ ଇନଭାଇଟ କରିବେ ମୁଁ କରିଦେବି ଆପଣଙ୍କ ପାଇଁ ସନ୍ତୁଳା।
ନାଇଁ ନାଇଁ ସନ୍ତୁଳା କାଇଁ କରିବେ ଅଣ୍ଡା ଭୁଜିଆ ଟା କାଇଁ ନ କରିବେ ପନିର ତରକାରୀ ଟା କାଇଁ ନ କରିବେ। ଆପଣ ସନ୍ତୁଳା କାଇଁ କରିବେ ସେଠି ଯା -
ନାଇଁ ଆପଣ କହିଲେ ତ ମୋ କଥା ମାନୁଛନ୍ତି, ତ ମୁଁ ଭାବିଲି ମୋର ପସନ୍ଦରେ ଆପଣ ଙ୍କ ପସନ୍ଦ।
ହଁ ତ ଠିକ୍ ଅଛି ଖାଇଦବା ଆପଣ ଯଦି ସନ୍ତୁଳା ଖାଇବେ ତ ମୁଁ ବି ସନ୍ତୁଳା ଖାଇଦେବି।
ଆଚ୍ଛା ଆଚ୍ଛା ମୁଁ ଆପଣଙ୍କ ଠାରୁ ଏଇଟା ଆଶା କରିନଥିଲି, ଆପଣ ଯାହା ଆଉ ଏତେ ବଢିଆ- ଥାଟି କହିଲେ ମୋମନ ପ୍ରଫୁଲ୍ଲିତ ହେଇଗଲା।
ଆପଣ କିନ୍ତୁ ଖାଡ୍ ଦରକାର ଚିକେନ୍ ସାମ୍ନାରେ ଆପଣ ସନ୍ତୁଳା ଯଦି ଖାଇବେ। ତ ମୁଁ ବି ରାଜି ଅଛି, କିଛି ନାହିଁ ମୋର୍ ବି ଟେନ୍ ସନ୍ ନାହିଁ।
ଆଚ୍ଛା ଠିକ୍ ଅଛି ନାଇଁ ଆପଣ ଯଦି କହିବେ ତା ସାଙ୍ଗରେ ମୁଁ ଟିକେ ଅଣ୍ଡା ଭୁଜିଆ ଭଲ- କରିଦେବି ପନିର୍ ତରକାରୀ ଟିକେ କରିଦେବି, ନ ହେଲେ ଚିଲି ପନିର୍ ଟିକେ କରିଦେବି।
ମାନେ ଖୁସି ହେଇଯାଉଚି।
ଆଚ୍ଛା।
ଆଜ୍ଞା ଆଜ୍ଞା।
ସେଥିରେ କିଛି କଥା ନାହିଁ, ଆପଣଙ୍କୁ ବସିକି ଖାଇବା ପାଇଁ ଭଲ ଲାଗେ ତ, ଭେରାଇଟ୍ ଭେରାଇଟ୍ ସ୍- ସବୁ ଖାଇବେ ତ, ଆପଣଙ୍କ ପାଇଁ ମୁଁ ବନେଇ ଦେବି ବଢିଆ ବଢିଆ ଖାଇବା ସବୁ- ଆଜ୍ଞା ଆଜ୍ଞା।
ଓହୋ ତାହେଲେ କେମତି ରୋଷେଇ କରନ୍ତି, ଭଲ କରନ୍ତି କାଇଁନା ମୁଁ କଇଲି ଭଲ ରୋଷେଇ କରନ୍ତି, କି ଖରାପ୍ ରୋଷେଇ କରନ୍ତି, କିଏ ତାରିଫ୍ କରିଚି କିଏ ନ କରିଚି।
ଆଜ୍ଞା ଏଇ କଥା କହୁଛନ୍ତି ମୁଁ ତ, ଗୋଟେ ମାଷ୍ଟର ସେଫ୍ ମାନ୍ ବଢିଆ ରୋଷେଇ ମା- ଏ ଆସେ ଆପଣ ଥରେ ଖାଇବା ଖାଇକି ଦେଖନ୍ତୁ ନା ତା ପରେ କହିବେ କେମିତି ଲାଗୁଚି।
ଠିକ୍ ଅଛି ତ ଆପଣ ଯୋଉ ଦିନ୍ ତା ହେଲେ ଖାଇବାକୁ ଦେଲେ ସିନା ଖାଇବି ନ ହେଲ୍- କେମିତି ଖାଇବ୍-
ନିହାତି ନିହାତି ମୁଁ ଆପଣଙ୍କୁ କରିକି ଖାଇବାକୁ ଦେବି ଆପଣ ବ୍ୟସ୍ତ ହୁଅନ୍ତୁନି। ଆପଣ ମଧ୍ୟ- ମତେ ମାଷ୍ଟର୍ ସେଫ୍ ର ଟ୍ୟାଗ୍ ଟି ପ୍ରଦାନ କରିବେ।
ଆଜ୍ଞା ଆଜ୍ଞା ଆପଣ ମିନା ଦେଲେ ଫାଷ୍ଟ ତା ପରେ ଖାଇସାରିଲା ପରେ ସିନା ଦେବି ନହେଲେ କେମିତି - ମନୁରେ ଦେଇଦେଲେ ତ ଆପଣଙ୍କୁ ବି ଭଲ ଲାଗିବନି।
ହଁ ସେଇଟା ବି ସତ କଥା ଆପଣ ଯେହେତୁ ମତେ କାଲି ପାଇଁ କିି ସ୍ଵାଗତ କରିଛନ୍ତି, ଭୋଜି ଭାତ୍- ତରେ ମିଶିବା ପାଇଁ କି ନିହାତି ମୁଁ ମିଶିବାକୁ ଚାହୁଁଚି। ନିହାତି ମିଶିବି ମଧ୍ୟ ଆଉ ଆପଣଙ୍କ ପାଇଁ ସ୍ଵାଦିଷ୍ଟ ଖାଇବା ବନେଇକି ଦେବି।
ବର୍ଷା ଟା ହଉଚି ଆପଣ ଆସିପାରିବେନି ସେଇଟା ଅଲଗା କଥା।
ଯଦି ଆପଣ ଆଣିକି ଗାଡି ମତେ ଏଇଠୁ ଟିକେ ନେଇ- ଯାଆନ୍ତେ ତାହେଲେ ଭଲ ହୁଅନ୍ତା।
ଆପଣ କହୁଛନ୍ତି, ଆମେ ପଳେଇବୁ କିନ୍ତୁ ଆପଣ ଆସିଆ ବି ତ ଦରକାର ସେଇଟା ହଉଚି କଥା ନା।
ଆପଣ ଡାକିବେ ଆଉ ଆମେ ଯିବୁନୁ ସେମିତି କଣ ହେଇପାରିବ?
ଓହୋ ତାହେଲେ ଆସିବାକୁ କହୁଛନ୍ତି ଆପଣ ନାଇଁ ଆପଣଙ୍କ କାମ ବହୁତ ଅଛି। ହିଁ ହିଁ
ଆଚ୍ଛା ଆଛା। ଆପଣ ଯାହା କହିବେ ଯଦି ଆପଣ କହିବେ ଆମେ ଆପଣଙ୍କ ସହିତ ଯିବୁନୁ ହେଲେ ଆମେ ଘରେ ବସିକି ଆପଣଙ୍କର ଭୋଜି ଖାଇବାର ଅଁ ଫଟୋ ଟେ ଦେଖିବୁ ଯଦି ଆପଣ ଫଟୋ ଟି ଛାଡିବେ।
ଆଜ୍ଞା ନିହାତି ନିହାତି ନିହାତି। ଫଟ ଆମେ ଛାଡ଼ିଦେବୁ ଆମେ ଆମେ କିଛି ମନା କରିନୁ ଆପଣ ଯାହା କହିବେ ଆମେ ସେଇଆ କରିଦବୁ।
ଆଚ୍ଛା।
ଆଜ୍ଞା ଆଜ୍ଞା ବେଳ ପଇଲେ ଆମେ ଖଣ୍ଡଗିରି ବି ପଳେଇବୁ କିଛି ନାହିଁ।
ଆଚ୍ଛା କେବେ ଆସନ୍ତୁ ଖଣ୍ଡଗିରି ଉଦୟଗିରି ବୁଲିବେ ମଜା ନେବେ।
ଆଜ୍ଞା ଆଜ୍ଞା ନିହାତି ଆପଣ ବୁଲେଇବେ ତ?
ନିହାତି ଆପଣ ଆସିବେ ମୁଁ ଆପଣଙ୍କୁ ବୁଲେଇବିିନି ଇଏ କଣ ଗୋଟେ କଥା ହେଲା।
ଆଜ୍ଞା ଆପଣ ପୁରା ଆଲଗା ପକାରିଆ କଥା ହଉଛନ୍ତି ଯେଇତି ମାନେ ଯୋଉ ନ୍ୟୁଜ୍ ଚ୍ୟାନେଲ୍ ରେ ଯେଇଁତି କଥା ହୁଅନ୍ତିନି ସେଇଁତି କଥା ହଉଛନ୍ତି।
ଆପଣ ତ ମତେ ଆପଣଙ୍କର ପ୍ରଥମେ ସ୍କୁଲ ଟିଚର ବନେଇ ଦେଇଥିଲେ। କଣ ଏବେ ପୁଣି ନିୁଜ୍ ରିପୋର୍ଟର ବନେଇ ଦଉଛନ୍ତି।
ତ ନ୍ୟୁଜ୍ ଭଏଜ୍ ଟା ଆମର କ୍ଲାସ୍ ଟିଚର ଭଳିଆ ଲାଗୁଛି ଆଉ କଥାଟା ପୁରା ଆପଣ ପୁରା ଭଲରେ କହୁଛନ୍ତି ନା ବୁଝେଇ ବାଜେଇ ତ ସେଇ କଥା ମୁଁ କହୁଛି।
ଆଚ୍ଛା ମୁଁ ଟିକେ ଛୋଟ ବେଳୁ ସମସ୍ତଙ୍କୁ ଭଲସେ ବୁଝେଇ ବଝେଇକି କୁହେ ତ ସେଥିପାଇଁ ମୋର ଟିକେ ଅଭ୍ୟାସ ଟା ରହିଯାଇଛି
ଜଣା ପୁଛି ଆଉ ଜଣା ପଡୁଛି ଜଣାପଡୁଛି।
ସେଇଭଳିଆ ଟିକେ ଖାଦିର ପିଲା ତ ଯାହା ହଉ ଆପଣଙ୍କ ବହୁତ ଭଲ ଲାଗିଲା।
ଆଜ୍ଞା ଆଜ୍ଞା ବହୁତ ଭଲ ଲାଗିଲା।
ଆପଣ ତ ଏତେ ସ୍ବିଇଟ ଭଏସ ରେ କଥା ହଉଛନ୍ତି ଯେ ମତେ ବି ଆପଣଙ୍କ ସହିତ କଥା ହେବା ପାଇଁ ବାରମ୍ବାର ଇଚ୍ଛା ହଉଛି।
କଣ କହିଲେ?
ଆପଣ ଏତେ ସ୍ୱଇଟ ଭଏସ ରେ କଥା ହଉଛନ୍ତି ଆପଣଙ୍କ ସହିତ ଆଉ ବାର ବାର କଥା ହେବାକୁ ଇଚ୍ଛା ହଉଛି।
ଆଜ୍ଞା ଆଜ୍ଞା ଧନ୍ୟବାଦ ଧନ୍ୟବାଦ ଆଉ ଆପଣଙ୍କ ଘରେ କଣ ହେଇଛି ଖାଇବାକୁ?
ଆଜି ଯେହେତୁ ବର୍ଷା ପାଗ ଥିଲା ଟିକେ ବରା ହେଇଥିଲା ଆଉ ଟିକେ ଆଳୁ କଷା ହେଇଥିଲା ତ ବରା ଆଳୁ କଷା ଖାଇସାରିଲା ପରେ ମନ ପୁରା ଖୁସି ହେଇଯାଇଛି ଆଉ କିଛି ଖାଇବା ପାଇଁ ଇଛା ହଉନି ରାତିରେ ଆଉ ଡିନର କରିବା ପାଇଁ ବି ଡିନର କରିବା ପାଇଁ ଜମା ବି ଇଚ୍ଛା ହଉନି ଆଉ ତ ସେତିକିରେ ଖାଇବା ଶେଷ ହେଇଗଲା। ଆଉ ତାପରେ ଆମେ ଟିକେ ଶୋଇପଡିବୁ ଆଉ।
ଓହୋ ତାହେଲେ ଏତେ ଜଲ୍ଦି କଣ ଶୋଇପଡ଼ିବେ କଣ ଜମା ନଅଟାରୁ ଶୋଇପଡ଼ିବେ।
ଏଇ ନଅଟାରୁ ନୁହେଁ ଯେହେତୁ ଖାଇବା ପିଇବା ସରିଯାଇଛି ଆଉ କଣ କରିବା ଦେଖିବା କଣ ହଉଛି କଣ ନାଁ ତେବେ ଟିକେ ଫୋନ ଟିକେ ଦେଖିବା ଟିଭି ଟିକେ ଦେଖିବା ତାପରେ ଶୋଇବା।
ନିହାତି ନିହାତି। ହଁ ଆଉ କଣ ତାହେଲେ ଆମେ ବି ଆଜି ଲସି ଫସି ପିଇଥିଲୁ। ମୁଁ ତ କହୁଥିଲି କହୁଥିଲି ବୋଧେ?
ନାଇଁ କହି ନଥିଲେ।
ହଁ ତ ଏବେ କହିଦଉଛି। ଆମେ ଲସି ଫସି ପିଇଥିଲୁ ସେଇ ସେତେବେଳେ ପିଇଥିଲା ଆଉ ଆଗରୁ ପିଉଥିଲୁ ତଳେ ବିନ୍ଦୁସ ବୁଲିବାକୁ ଯାଇଥିଲୁ ସେତିକି ବେଳେ। ବର୍ଷା ହଉଥିଲା। ଥଣ୍ଡା ପାାଗରେ ଟିକେ ଚାହା ତ ମିଳିଲାନି ତ ଲସି ପି ଦେଲୁ ଆଉ।
ଆଚ୍ଛା ଠିକ୍ ଅଛି ମୁଁ ଆପଣଙ୍କ ସହିତ ଆଉ ଟିକେ ସମୟ ପରେ ଯୋଗାଯୋଗ କରୁଛି ଆଜ୍ଞା ଧନ୍ୟବାଦ।
ହାଲୋ।
ଏଇ ଯୋଉ ପୁଅ ପିଲାଟା ହବ ପୁଅ ସାଙ୍ଗର ହେଲା। ସିଏ ମତେ ଭାବିଛି ମୁଁ ତାକୁ କହିଲି ତ ମୁଁ ପ୍ଲସ ଥ୍ରୀ ଫାଷ୍ଟ ଇୟର ପଢୁଛି ବୋଲି।
ହଁ ହଁ କଲ କରୁଚି ତାହାଲେ ହଁ ହଁ ଠିକ୍ ଅଛି ଠିକ୍ ଅଛି କଲ ଟା କଟୁନି କଣ। ଟୁନି କଣ ବ୍ଲିଜ ହେଇଯାଇଥିବ। ହ୍ୟାଲୋ ମାଇକ ଟେଷ୍ଟ ମାଇକ ଟେଷ୍ଟ।